ହାଲୋ ହଁ।
ହୁଁ କଣ କରୁଛ?
କଣ କରିବି ଶୋଇଥିଲି ଏବେ ଆସିଲି ଆଉ କୁହ?
ଆଉ କଣ ଖାଇଥିଲ ଆଜି?
ଆଜି ଖିଆ ହେଇଥିଲା ଭା ଅରୁଆ ଭାତ ଡାଲମା। ଆମ୍ବ ଖଟା ପାମ୍ପଡ଼ ଆଉ।
ହୁଁ।
ଆଉ ତମର?
ବି ଆଜି ସେ। ହେଇଥିଲା ଆଉ ଡାଲମା ଆଉ ଶାଗ ଭଜା ହେଇଥିଲା।
ଇରେ ଆମର ବି ଶାଗ ହେଇଥିଲା ନିଦରେ ମୋର ଆଉ ମନ ନାହିଁ।
ଉଁ ହୁଁ ଜବର ଟାୟଡ ଆଉ।
ହଁ ବା।
ନାଇଁ ଆମର ତ ଆଜି ରୋଷେଇ ଫୋଷେଇ ହେଇଥିଲା ହେଲେ ଆମର ଆଜି ଖାଇବା ବ ହେଲାଣି। ଏଇ ଆମ ଘର ପାଖରେ ଗୋଟେ ଲୋକର ଦେହ ଯାଇଥିଲା ତ ସେ ମେଡିକାଲ ଯାଇଥିଲେ। ଆମେ ଟିକେ ସେଇଠି ଛିଡା ହେଇକି ସେ ଆସିଲେ ତ ଆମେ ଟିକେ ଦେଖୁଥିଲୁ ଆମେ ଏବେ।
ଓହୋ ମାନେ କଣ ଏଯେଡ ଲୋକ ନା ମାନେ ଏମତି ନର୍ମାଲ ଲୋକ?
ନାଁ ବେ ଏ ଜେଡ ନୁହେଁ, ଏମିତି ନିର୍ ନରମାଲ ଲୋକ ତାଙ୍କର ମାନେ ଏଇ ଯୋଉ ପାନ ଫାନ ଖାଇକି ମାନେ କ୍ୟାନସର ହେଇ ହେଇଛି ଆଉ।
ଓହୋ ମାଉଥ କ୍ୟାନ୍ସର ନା?
ହୁଁ ଆ ମାନେ ଏକରେ ବିଷ ମାନେ ପନିପରିବା ସବୁ। ଖାଉଛନ୍ତି? ସେଥିରେ ପୁଣି ଇଏ ମାନେ ଆହୁରି ବିଷ ମାନେ ଖାଉଛନ୍ତି ଆଉ ଦେହ ଖରାପ ହବନି କି?
ହଁ ବା ମୋ ମାମା ର ବି ସେଇୟା ହେଇଥିଲା ବା ମୋ ମାମା ର। ଯୋଉ ବ୍ରେଷ୍ଟ କ୍ୟାନ୍ସର ହେଇଥିଲା।
ଏଇଟା ତ ବ୍ରେଷ୍ଟ କ୍ୟାନସର ଟା ସେ। ସ୍ତ୍ରୀ ଲୋକ ମାନଙ୍କର ଏବେ ପ୍ରାୟ କମନ୍ ହେଇଗଲାଣି।
ଯାହା ହେଲେ ଯା ହେଲେ କାନ୍ସର ଟା ହେ ଲା ମାନେ ସେଟା ଗୋଟେ ମାନେ ଶୁଣିଦେଲା ମାନେ ସେ ନାଁ ଟାକୁ ମାନେ ଦେହ ଭିତର କଣ ହେଇଯାଉଛି?
ଆଉ ଯା ଥେଇ ବିତିଥିବ ତାକୁ ଭାରି କଷ୍ଟ?
ବିତୁଥିବ ମୋ ମାମ ର ଯୋଉ ହେଇଥିଲା ପାଷ୍ଟ ବିଶ୍ଵାସ କରିବନି ମାନେ? ମୁଁ ଯେତେବେଳେ ସେ ମତେ କହିଲା ମାନେ ତମେ ବି ସେ ମାନେ କହୁଥାଏ ମୋ ଆ ଖି ପୁରା ଛଳ ଛଳ ବାକି ଶୁଣିଲା ଦିନଠୁ ମୁଁ ଯେତେ କାନ୍ଦିଛି ନା ତମେ ବିଶ୍ଵାସ। କରିବେନି ହେଲା ଆଉ ଯେତେବେଳେ। ନା ମ ମାମା ଡେଥ୍ ହେଲାଣି ଦୁଇ ହଜାର ଚଉଦ ରୁ।
ଓ ହୋ। ଏବେ ସବୁ ଘରେ ପ୍ରାୟ ଏଗୁଡା କମନ ହେଇଗଲା।
ହଁ ମୋ ବାହାଘର ହେଲା ମୋ ବାହାଘର ପରେ ପୁଅ ହେଲା। ପୁଅ ଦେଢ ବର୍ଷର ହେଇଛି ତାର ବାହାରିଲା। ନାଇଁ ନାଇଁ ଦେଢ ବର୍ଷ ନୁହଁ ମାନେ ପୁଅ ହେଲା ପରେ ପରେ କେ ତେ ଦିନ ର ତାପରେ ବାହାରିଲା ପୁଅ ଠିକ ଦେଢ ବର୍ଷ ସୂଚନା ଦି ବର୍ଷରେ ହେଇଛି ସେ ମଲା। ଏତେ କଷ୍ଟ ତମେ ବିଶ୍ଵାସ କରିବନି। କିଛି ଖାଇପାରେନି ଖାଲି ପଇଡ ପାଣି ଖାଲି ପଇଡ ପାଣି ପିଇବ କିଛି ତଣ୍ଟିରେ ଢୋକି ପାରିବନି ମାନେ ପୁରା ଲାଷ୍ଟ ଷ୍ଟେଜ କଥା କହୁଛି। ମାନେ ଭାତ ଫାତ କିଛି ଖାଇପାରିବନି ସବୁ ହେଇ କେମୋଥେରାପି ହେଇଥିଲା ଅପରସନ ହେଇଥିଲା ସବୁ ହେଇଥିଲା। ଲାଇଟ୍ ଯୋଉ ପଡେ ସିଏ ବି ପଡିଥିଲା। ରୋପା ଜୀବନ ଛାଡିଯିବ। କେମୋଥେରା ଆମେ ତ ଦେଖିନୁ। ସେ ଖାଲି ଯାହା କହିବା କଥା ଆମେ ଶୁଣିବା କଥା।
ହୁଁ ସେଇ ତ ଏବେ ସେ ଲୋକ କଣ ବୁଝୁଛନ୍ତି ସବୁ ଜିନିଷ କିଣି ଆଣୁଛନ୍ କିଣି ଆଣିଲେ କଣ ହବ? ମେନ୍ ହେଲା ଅଭିଜ୍ଞତାକୁ ସବୁ ପରିବାରେ ବିଷ ମାନେ ବ୍ୟବହାର କରୁ କେମିତି ଜଲ୍ଦି ପରିବା ଗ୍ରୋଥ ହବ?
କେବଳ ମାନେ କହୁଛ ବାରି ଖଣ୍ଡେ ଥବ ନିଜେ ଗଛ ଲଗେଇବ ମାନେ ପରକୁ ତା ମାନେ ଏଇ ଗଛ ସରିଲା ଆ ଗଛ ଲଗେଇବ ଏଇ ଗଛ ସରିଲ ରଛ ଲଗେଇବ ମାନେ ବାରି ଖଣ୍ଡେ ଥବ ଯେ ଦି ମାନେ ଏ ଯୋଉ ପଟାଳି କରିକି ଏଇଟା ପନିପରିବା ଲଗେଇଲ ପୁଣି ବାଇଗଣ ଲଗେଇଲ ପୁଣି ଟମାଟ ଲଗେଇଲ ସେ ଗଟେ ଲଗେଇଲା ସେପଟେ ଏଇଟା ଲଗେଇଲା ସେପଟେ ଲଗେଇଲା ମାନେ ଦି ତିନି ଜଣ ଖାଇଲା ଭଳିଆ ଯେମିତି ବାହାରି ପାରୁ ସେମିତି କରିବ ବିନା ସାର ମାନେ ଔଷଧରେ କରିବ ସେ ଠିକ।
ହଁ ଆମେ ଏବେ ଏତେ ପଲ୍ୟୁସନ ରେ ଅଛେ ତାପରେ ପୁଣି ବାହାରର ପନିପରିବା ତାପରେ ଚିକେନ ଚିକେନ ତ ସବୁଠୁ ମାନେ ଖରାପ ଖାଇବା କହିବାକୁ ଗଲା। ଆମକୁ ଭଲ ଲାଗୁଛି ବୋଲି ଆମେ ଖାଇ ଦଉଛୁ ନା ଯଉ ଇଞଜେକ୍ସନ ହେରିକ ବ୍ୟବହାର
ହଁ।
ସେଇଟା ତ ମାନେ ବେଶୀ ଆଉ ତମେ କଣ ଚାଷ ଫାସ କରୁଛ ନା କେମିତି କଣ?
ନା ମୁଁ ଆମର ଜାଗା ନାହିଁ। ଚାଷ କରିବା ପାଇଁ, କିନ୍ତୁ କରନ୍ତିନି କିନ୍ତୁ ଆମ ଅଫିସ ରେ କରନ୍ତି ମୁଁ ଦେଖିଛି। ସେମାନେ କଣ କହିଲ ପୋଦିନା ଗଛ ଏରା ଏଇଟା ଲଗେଇଥିବେ ଧନିଆ ପତ୍ର ଗଛ ଗୋଟେ ଏରା ଲଗେଇଥିବେ ବାଇଗଣ ଲଗେଇଛନ୍ତି ଭେଣ୍ ଡି ଲଗେଇଛନ୍ତି ଆଉ କଣ ଲଗେଇଛନ୍ତି ଯୋଉ ଆମର କଲରା ଲଗେଇଛନ୍ତି। ତାପରେ ଆଉ କଣ ଲଗେଇଛନ୍ତି ବିନ୍ସ ବୋଧେ ଲଗେଇଛନ୍ତି ନା କଣ କୋବି ଲଗେ ଗେଇଥିଲେ ଗାଜର ଲଗେଇଥିଲେ ପିଆଜ ଲଗେଇଥିଲେ।
ଏବେ ତ ସବୁ ଛାତ ଉପରେ ବି ମାନେ ଅର୍ଗାନିକ।
ହଁ ଛାତ ଉପରେ ହଁ ଛାତ ଉପରେ କରୁଛନ୍ତି।
ତମର କଣ ଛାତ ଉପର ନାଇଁ କି?
ଛାତ ଅଛି କିନ୍ତୁ ସିଡି ନାହିଁ ଶିଢୀ
ଓହୋ ଓହୋ। ହଁ ଆଉ କଣ ଜାଗା କମ ଥିଲେ ଏଇଟା ଟିକେ ଆଉ ହେଇ ହେଇ ପାରିବନି ଆଉ କଣ କରିବ ବାଧ୍ୟ ହେଇ କିଣିବାକୁ ପଡିବ।
ପୁରୁଣା ଖନଯା ଆଉ ନୂଆ ଯୋଉ ଘର ହେଇ ଚି ସେ ନୂଆଖଞ୍ଜା ଟା ତା ମଝିରେ ମୁଟୁରେ କେବଳ ଗୋଟେ ସ୍କୁଟି ରଖି ଦେଖିବା ପାଇଁ ବାଟ ହେଲା ଆଉ ସେଇଠି ସିଡି କେମିତି ହବ ସେଇଟା କଣ ଗୋଟେ ପ୍ଲାନ ରେ କରିବାକୁ ପଡିବ। ଉ ଏପର୍ଯ୍ୟ ମୁଣ୍ଡରେ କିଛି ପଶିନି ହେଇନି ତ
ଓ ହୋ। ନାଇଁ ମ ଏମିତି ଆଉ ଏ ତାପରେ ଖାଲି ପରିବେଶ କରିଦଲେ କଣ ପରି। ଚାଷ କଲେ ବି ଆମେ ବି ଘରେ ବି ଚାଷ କଲେ ଦେଖ ଯାହାବି ହେଲେ ଗୋଟେ ଔଷଧ ଟିକେ ପକେଇବାକୁ ପଡିବ।
ହଁ ନାଇଁ ନାଇଁ ସେମାନେ ଯେମିତି ସେମାନେ କଣ କହିଲ ସେ ଆମେ ପକେଇବା କଣ ପାଇଁ ରୋଗ ଯୋଉ ପୋକ ଦାଉରୁ ରକ୍ଷା କରିବା ପାଇଁ ଆମେ ସେଇଟା ପକେଇବା କିନ୍ତୁ ସେମାନେ ଯୋଉ ସ୍ପ୍ରେ ଟା ମାରୁଛନ୍ତି ପରିବା ସତେଜ ରହିବା ପାଇଁ ସେଇଟା ହଉଛି ବେଶୀ ଖତରନାକ। ହଁ ସେଇଟା ହଉଛି ବେଶୀ ଖତରନାକ ନା ନାଇଁ ସିଏ ତ ବଡ ହେବା ପାଇଁ ଯୋଉଟା ପକଉଛନ୍ତି ପକଉଛନ୍ତି ତାପରେ ଯୋଉ ତୋଳିକି ଆଣିକି ଯୋଉ ରକ୍ କହୁଛନ୍ତି ଗ୍ରୀନ୍ ଗ୍ରୀନ୍ ଦେଖାଯିବ ବୋଲି ପରିବାରେ
ହୁଁ ହୁଁ।
ହେଲା ଆମେ କଣ ନର୍ମାଲି ଯୋଉ ଘରେ କହୁଛୁ ଆମେ କେବଳ ତାକୁ ପୋକ ଦାଉରୁ ର ରକ୍ଷା କରିବା ପାଇଁ କି ପକଉଛୁ କୀଟନାଶକ ଔଷଧ ଆଉ ଆମେ କଣ ସେ ତୋଳିକି ଆଣିକି ଧର ଦିନେ ଦି ଦିନ ବାହାରେ ରଖିଦେଲେ ସେଇଟା ହଳଦିଆ ପଡ଼ି ଯାଉଛି ନା ନାଇଁ। କିନ୍ତୁ ପରିବା ଦୋକାନୀ ମାନଙ୍କରେ ଦେଖିଲ ସ କେତେ ପନ୍ଦର ଦଶ ଦିନ ପନ୍ଦର ଦିନ ଲେଖା ରଖ୍।
ତମେ ନର୍ମାଲି ବି ଯୋଉ କୋବି ଲାସ୍ ଟ୍ ହେଇଯିବ କୋବି ଆଣି ଫ୍ରିଜରେ ରଖିଥିବ ଦେଖିବ ଆଉ ପୁରା ପୋକ ମାନେ ତା ଭିତରେ ଯେମିତି ହେଇଯାଇଥିବେ ଗୋଟେ ଗୋଟେ।
ହଁ। ତା ପରେ ଯେମତି ଗ୍ୟାସ ହଉଥିବ ଯୋଉ ପୋକ ହେଇଯାଇଥିବେ ହଁ ସେ ପୋକ ଯୋଉ ହେଇଯାଇଥିବେ ସେ ତ ଯୋଉ ଯେମିତିକା ଗୋଟେ ସଢାଳିଆ ଟାଇପ ର ଗ୍ୟାସ ହଉଥିବ ତାକୁ ଖାଇବାକୁ ହିଁ ଇଚ୍ଛା ହବନି। କଣ କରିବା କୋବି ସିଜିନ୍ ରେ ତ କୋବି ଛଡା ଆଉ କିଛି ମିଳିବନି।
ମିଳିବନି ହଁ।
ଆଉ କଣ କରିବ ବାଧ୍ୟତ ଖାଇବା ପାଇଁ ଆଉ ମର ସର ଯାହା କରୁଛ କର ଖାଅ।
କଥା ଏତି ବିଷ ବିଷ ଖାଇକି। ତାପରେ ବି ବିଷ ବି ଯାହା ବିଷ ଖାଉଛେ। ସିଏ ବି କଣ କରୁଛନ୍ତି, ସାଡେ କଣ କରୁଛି ପାନ ଫାନ ବି ଖାଆନ୍ତି। କଡା ପାନ ହ ଖାଆନ୍ତି ସେ ଯୋଉଟା ମାନେ। ହେଇଯାଇଚି ଆଉ।
ହୁଁ। ଏୟା ଆଉ।
ମୋ ମାମାର ତ ସେଇ ଯୋଉ ହେଇଥିଲା ବ୍ରେଷ୍ଟ କ୍ୟାନସର ଯେ ତମେ କୁହ ନା ତିକି ସେ କଷ୍ଟ ପାଇଛି ରାତି ରାତି ଯୋଉ କଷ୍ଟ ଯୋଉ ଚିଲ୍ଲା ତମେ ବିଶ୍ୱାସ କରିବନି।
ମାନେ ସାତ ଆଠ ଦିନ ପର୍ଯ୍ୟନ୍ତ ଖାଲି ବାନ୍ତି ହବ। ସେଇ ଯୋଉ ଯନ୍ତ୍ରଣା ଟା ଭାରି କଷ୍ଟ।
ହୁଁ।
ହୁଁ ଆଉ ଘରେ ସମସ୍ତେ ଭଲ?
ହଁ ହଁ ଭଲ ଅଛନ୍ତି।
ହଉ ତମ ପୁଅ ଭଲ ଅଛିଟି?
ହଁ ମୁଁ ଏଇ ଆମ ସାନ ଖୁଡିିଙ୍କ ଘରକୁ ପଳେଇ ଆସିଛି ଗରମ ହେଲା ବୋଲି ତାଙ୍କର ଏସି ଅଛି ଆମର ସେପଟେ ଏସି ଲାଗିନି। ଆଉ ତାଙ୍କର ଏସିି ଅଛି ମୁଁ ଏଇଆଡେ ପଳେଇ ଆସିଥିଲି, ବାଧାରେ ଶୋଇବି ବୋଲି ଟିକେ ଆଡେ ପଳେଇ ଆସିଲି। ଆଉ ସେପଟେ ବଡ ଖୁଡିଙ୍କ ଘରେ ରହିଯାଇଛି।
ହୁଁ ଆଉ ପଢାପଢି କେମିତି କଣ କରୁଚି?
ହଁ ଏଇଠି ତ ବାହାଘରିଆ ଆସିଛି ଆଉ ପଢାପଢି କଣ ଆଉ କରିବା ଗଲେ ଯାହା ହବ ଆଉ।
ହୁଁ ହୁଁ।
ବାହାଘରିଆ ଆସିକି ଏଇଠି ଆଠ ଦଶ ଦିନ ହବ ନାଟ କରୁଛନ୍ତି।
ହଁଁ ମ ତାଙ୍କୁ ଟିକେ ନଜଗିଲେ କେମିତି ହବ।
ଗଲେ ମୁଁ ପଳେଇବି କାଲି ଛାଡିକି ପରଦିନ ମୁଁ ଗଲେ ଯିବି ହଁ ପଢାପଢି ଷ୍ଟାର୍ଟ ଆଉ।
ଏଇ ଘରର
ଓ ହୋ।
ଆଉ କଣ?
ଏ ବାହାଘରିଆ ଆସିଥିଲେ ତ ସେଇଆ ଆଉ
ହଁ ଏ ପିଲା ଏବେ ଟିକେ ଯିବ ସେ ଆଉ ଟିକେ ପଢାପଢି
ମାନେ ବାପ ଘରକୁ ଆସିଥିଲେ ସେଇୟା। ହଁ ବାପ ଘରକୁ ଆସିଲା ମାନେ ସେଇଆ। ଆଜି ମଙ୍ଗ୍ ମଙ୍ଗଳବାର ଯିବୁନି, କାଲି ଉଁ ଉଁ ଗୁରୁବାର ଯିବୁନି, କାଲି ଶନିବାର ଯିବୁନି। ଆଜି ନଅ ଦିନ ଯିବୁନି, କାଲି ତେର ଦିନ ଯିବୁନି। ହଁ ଏଠି ଟିକେ ବସିକି ଖାଇବାକୁ ମିଳୁଛି ତ। ସେଠି ନିଜେ କରିକି ଖାଅ ନହେଲେ ଉପ ଉପାସ୍ ରୁହ।
ହଁ, ସେଇଟା ତ ସବୁଠୁ ଅଧିକା କଷ୍ଟ ଆଉ।
ହଁ
ହଉ ହଉ ହଉ ତମେ ଶୋଇଥିଲ ଶୋଇପଡ ଆଉ ପରେ କଥା ହବା ଆଉ।
ହଁ ପା, ମୁଁ ଯାଉଛି ଆଉ ଟିକେ ଶୋଇବି। କଡେ ନିଦ ଛାଡିନି ଏପର୍ଯ୍ୟନ୍ତ ମୋତେ।
ହଉ ହଉ ଶୋଇପଡ଼।
ହଉ ରଖୁଛି।